ହାଲୋ ଆଜ୍ଞା ନମସ୍କା ତେବେ କଣ କରୁଚନ୍ତି?
ଭାତ ବସେଇଚି ଜଷ୍ଟ ଏଇଠି ବସିଚି ମସଲା ଫସଲା
ଓହୋ ଆଉ ତମ ଆଡ଼େ ବର୍ଷ ଷା ପବନ କଣ କେମିତି ହଉଚି ମୁତ ନ୍ୟୁଜରେ ଦେଖିଥିଲିକି ତମ ଗାଁଆଡ଼େ ବହୁତ୍ ବର୍ଷା ହଉଚି ବୋଲି।
ଆଜ୍ଞା ବର୍ଷା ଏତେନୁହଁ ଯଷ୍ଟ ଟିକେ ଟିକେ ଆଉ।
ହଁ ଆଉ ଯୋଉ ଗରମ୍ ଗରମ
ହଁ ଗରମ୍ ହଉଚି ଗରମ୍ ପ୍ରବଳ ହଉଚି।
ଓହୋ ଆଜି ବର୍ଷା ଉଠେଇଚିନା କଣ?
ନାଇଁ କାଁଳିଆ ପାଗ ଟିକେ ଦେଇଚି ବର୍ଷା ଫର୍ଷା ହେଇନି।
ହଁ ଆମ ଆଡେ ତ ଏଇଠି ଦିନ ରାତି ମାନେ ସବୁବେଳେ ମ୍ୟାମ ବର୍ଷା ସବୁବେଳେ। କୋଉ ଦି ମାନେ କୋଉ ଦିନ ଗୋଟେ ଆମର ଫା ଙ୍କା ନାହିଁ ମାନେ ବର୍ଷା ନ ହଉଛି ବୋଲି ବର୍ଷା ଯେମିତି ଗରମ ବି ସେମିତି ହଉଛି।
ଆଜ୍ଞା।
ଆଉ ଏତେ ଗରମ ଏତେ ବର୍ଷା ହଉଛି ଆମର ହଁ ଠିକ ରଜ ଆମର କେତେ ସେମାନେ ଭଲ ଭାବରେ କରିଥିଲେ ଆୟୋଜନ ଦେଖିଲାକୁ ସେ କଣ ହେଲା ନା ଆ ଆ ସେ ଯୋଉ ଅ ଫାଷ୍ଟ କଣ ହେଲା କି ଆମର ଏପଟେ ରଜ ଭଲସେ କରୁ ଆମେ ରଜରେ ଦୋଳି ଫୋଳି ସବୁ ଭଲସେ ପକେଇଥେଲୁ ହେଲା ଆଉ ସାଙ୍ଗ ଛୁଆ ସବୁ ମିଶିକି ମାସେ ଆଗରୁ ସେ ଯାଇକି ମାନେ ଏତେ ସୁନ୍ଦର ଭାବରେ ଦୋଳି ଫୋଳି ପକେଇଦେଲୁ ଦେଖିଲା ବେଳକୁ କଣ ହେଲା ନା ସେ ଯୋଉ ବର୍ଷା ତ ହେଲା ଉଁ ସ ଖାଳୁ କଣ କ ନା ସକାଳୁ ବହୁତ ଖରା ହେଲା ଏତେ ଗରମରେ ଆଉ କୁଆଡେ ଯିବୁ ଯେ ବୁଲ୍ତି କୁଆଡେ ଯାଇପାଲୁନୁ। ଆ ଗଲା ସେପଟେ ବ ହଁ ବର୍ଷା କଣ ତ ହେଲା ଆଉ ଯାଇପାରିଲୁ ତାପରେ କଣ ହେଲା ତାପରେ ଆମେ ଚାରିଟା ବେଳ ବାହାରିଗଲା କୁ ଚାରିଟା ବେଳେ ବର୍ଷା। ଆଉ କୁଆଡେ ଯିବୁଝି ବର୍ଷା ମାନେ ଏତେ ଜୋରରେ ବର୍ଷା ମ୍ୟାମ୍ କହିବେନି ମାନେ ବହୁତ ମନ ଦୁଃଖ ଯେହେତୁ ଏତେ ଜଣ ମାନେ କହିଲା ଭଳିଆ ମାସେ ଦି ମାସ ଆଗରୁ ଆମେ ଶୋଇନୁ ବି ଖାଇନୁ ମାନେ ର ହରେ ବୁଲିମୁ ଦୋଳି ପକେଇବୁ ବୋଲି। ଦେଖିଲା କୁ ଏତେ ଜୋରେ ବର୍ଷା ହେଲା ଆଉ କଣ କରିବା। ତାପରେ ଫାଷ୍ଟ ରଜରେ ଏମିତି କୁଆଡେ ବୁଲି ପାଲିି ସେକେଣ୍ଡ ରଜରେ ସେ ଖରା ହଉ କି ଯାହା ହଉ ଟିକେ ବୁଲି ଆସିଲୁ ବାହାରି ଯାଇକି ମାନେ ମୁଁ ଦେଇ ଭାଇ ଏମିତି ସାଙ୍ଗ ସବୁ ଯାଇକି ବୁଲି ଆସିଲୁ ବୁଲି ଆସିଲୁ ତା ପରେ ଆମର ଲାଷ୍ଟ ରଜରେ କଣ କଲେ ନା ଲାଷ୍ଟ ରଜରେ ଆମର ଡିଜେ ଆଣିଥିଲେ ଯେହେତୁ ଆମର ପ୍ରଶେସନ କରିବେ ଡିଜେ ଆଣିଥିଲୁ ମାନେ ଗାଁ ସାରା ପିଲା ସବୁ ମିଶିକି ଡିଜେ ଆଣିଥିଲୁ ହେଲା। ଜେ ଆଣିଥିଲି ମାନେ ପ୍ରଶେସନ କରିବା ପାଇଁ ତ ଲାଷ୍ଟ ରଜରେ ଆମର ଡିଜେ ଆଣା ହେଲା ଆଣିକି ମାନେ ସବୁସ୍ତେ ମିଶିକି ଯାଇକି ମାନେ ସାଇ ସାଇ ବୁଲା ଆମର ଏପଟେ ଚାରିଟା ସାହି ସେପଟେ ବୁଲି ବୁଲିକା ଯାଇକି ମାନେ ଡ୍ୟାନ୍ସ କଲେ। ତାପରେ କଣ ହେଲା ତାପରେ ଯେତେବେଳେ ସରିଗଲା ଏମାନେ ଯେତେ ତାପରେ ଏମିତି ମାନେ ବୁଲିକି ପ୍ରଶେସନ କରୁଛନ୍ତି ଦେଖିଲାକୁ ପୁଣି ରାତିରେ ପୁଣି ବର୍ଷା ହେଲା ପୁଣି ବେତେ କଣ କରିବୁ ମାନେ ଯେହେତୁ ଡିଜେ ଟା ଆଣିଛୁ ତାକୁ ତ ଯେମିତି ହେଲେ ବି ମାନେ ପଇସା ଉଠେଇବାକୁ ପଡିବ। ନଅଟା ଦଶଟା ପର୍ଯ୍ୟନ୍ତ ଆମେ ପ୍ରଶେସନ କଲୁ ତାପରେ ପୁଣି ବର୍ଷା ଉଠିଲା ଯେମିତି ଆଉ ଯେହେତୁ କ ମାନେ ଡ଼ିଜେକୁ ତ ଘଡ଼ଘଡ଼ି ପ୍ରବଳ ମାରିବ ନା। ହଁ ସେଥିପାଇଁ ଆମେ ଆଉ ବନ୍ଦ କରିଦେଲୁ ଡ଼ିଜେ ଆଉ ବଜେଇଲୁନୁ ବନ୍ଦ କରିଦେଇକି ଗଲୁ। ତା ମ୍ୟାମ ଆମର କଣ କହିଲି ଆମର ଏପଟେ ଟିକେ ମାନେ ଭଲ ସେ ହୁଏ ରଜ ବାଟି ସେଟାକୁ ବହୁତ ଭଲସେ ହୁଏ ମାନେ ଯେହେତୁ ଓ ଓଡ଼ିଆ ମାନଙ୍କର ବଡ଼ ପର୍ବ ରଜ ହଁ ଆମର କଣ କଲେ ନା ହଁ ଆମର ଏପଟେ ଗୋଟେ ଅଛି ଏ ପାହାଡ ଅଛି ସେ ପାହାଡ ଉ ପରେ ଅଛନ୍ତି ଶିବ ଠାକୁର ପାର୍ବତୀ। ଆମର ସେଇଠି ରଜ କଠେଇବା ପାଇଁ ଲୋକ ଯାଆନ୍ତି ମାନେ ଆମ ଗାଁ ଆମ ଗାଁ ବୁଲି ନୁହଁ ବହୁତ ଗାଁରୁ ଆସନ୍ତି ସେଠିକି ରଜ ବାଟେଇବା ପାଇଁ। ହୁଁ ସେପଟେ ଏଇ ହଁ ସେପଟେ ଅଧା ଲୋକ ବି କାନ୍ଦନ୍ତି ଯେହେତୁ ରଜ ଟା ବର୍ଷ କରି ଘରେ ଲୋକ ମାନେ ତିନି ଦିନ କହିଲା କିଛି କାମ କରନ୍ତିନି। କାମ କିଛି କରନ୍ତିନି ମାନେ କେତେ ଖୁସି ବାସିରେ ରୁହନ୍ତି ଯଦି ଯେତେବେଳେ ରଜ ଟା ସରିଯିବ ସମସ୍ ତ ମନେ ତୋକ କରିବେ ନା
ଆଜ୍ଞା ଝିଅ ମାନଙ୍କ ସ୍ପେଶାଲ ତ ଏଇଟା ଗୋଟେ ମାନେ ବହୁତ ଦୁଖ ଦୁଃଖ ଲାଗେ ଯେତେବେଳେ ସରିଯାଏ ସତରେ ବହୁତ କାନ୍ଦ ଲାଗେ ସବୁ ଆସିଥିଲେ ସାଙ୍ଗସାଥି ଆମେ ସୋଠି ହେଇଥିଲୁ।
ହୁଁ
ହ ସେଇଟା ଗୋଟେ ଦୁଃଖ ଲାଗେ।
ମାନେ ଦେଖ କଣ କହିଲେ ମାନେ ଆମର ଏ ଆଉ କେତେବେଳେ ସାଙ୍ଗସାଥି ଏତିକି ଆଉ କାହାକୁ ମାନେ ଦେଖିବାକୁ ପାରିବନି କିନ୍ତୁ ଯଦି କିଛି ଗୋଟେ ପର୍ବ ଥିବ କି ଓଷା ପାର ିବ କି ଗୋଟେ ଯାତ୍ରା ପଡିଥିବ ସେଇଠି ଆମର ମାନେ ସାଙ୍ଗମାନଙ୍କ ସହିତ ଦେଖ ିକି ସବୁ ହୁଏ ନା ତାପରେ ଆମର କଣ ହେଲାନ ତାପରେ ଆମର କଣ ହେଲାନା ତାପରେ ସେଇଠୁ ଆମର ପ୍ରସେସନ ସାରିକି ଆମେ ଆସିଲୁ ଆସିଲା ପରେ କଣ ଆସିଲା ପରେ ମାନେ ସେ ପ୍ରଶାସନ ଆସାରିଲା କି ପୁଣି ଠାକୁରଙ୍କନୁ ସେଠି ରଜବା ଟିକ କେ ଅଛି ଲୋକ ଆମର ମାନେ ବହୁତ କାନ୍ଦ ଲାଗିଲା ଆମେ ସବୁ ମାନେ କାନ୍ଦିକି ରଜ ବାଟେଇଲୁ ତାର ଆମର ଯାତ୍ରା ହୁଏ ରଜ ସରିଗଲା ପରେ ଗୋଟେ ଯାତ୍ରା ହୁଏ କାହିଁକି ଗୋଟେ ପଡିଆ ଟା ଅଛି ଆମର ପଡିଆ ଟା କଣ କହିଲ ମେନ ରୋଡ ପାଖରେ ପଡିଆ ହେଲା।
ହୁଁ
ଯେହେତୁ ମେନ ରୋଡ ଗତରେ ଆମର ପଡି ଏଟା ଆମର ସେଇ ସେଇଠି ବହୁତ ଲୋକ କୁହନ୍ତି ଦୋଳି ବି ଆମର ସେମାନେ ରଜରେ ବହୁତ ଆଡୁ ଲୋକ ଆସିଥିଲେ ଦୋଳି ଖେଳିବା ପାଇଁ ଯେହେତୁ ପୁରା ମାନେ ମେନ ରୋଡରେ ପଡୁଛି ନା ଆମ ପଡିଆ ଆମ ଦୋଳି ବହୁତ ଲୋକ ରଜରେ ତ ସବୁ ଲୋକ ବୁଲନ୍ତି ନା ତ ରଜ ପାଇଁ ଆସିଥିଲେ ଯୋଉ ବୁଲିବା ପାଇଁ ଲୋକ ସବୁ ଦେଖିଲେ ସେ କଣ ହେଲେ ତାପରେ ଆମର ସେପଟେ ସେଇ ମାନେ ଯ ଁ ପଡିଆରେ ଯେତେବେଳେ ଆମର ମାନେ ବଡ ଯାତ୍ରା ଟାଇପରେ ହୁଏ।
ଆଜ୍ଞା ସବୁଆଡୁ ଲୋକ ଆସୁଥିବେ ସେଠିକି? ପାଖାପାଖି ଗାଁ ସବୁ ହଁ
ହଁ ଆଉ ଆପଣ ମାନ ଆସ ଆସିବ ଯେଉଁ ଏଥର ଡାକିବି। ଆସିବ ଆମ ଗାଁକୁ ରଜ ଦେଖିକି ଯିବ ଆଉ ତାପରେ ଆମର ସେଇଠି କଣ କଲେ ନା ମୁଁ ସବୁ ପ୍ରକାର ଖାଇବା ଆଉ ଦୋଳି ଏମତି ବହୁତ ଉ ମାନେ ଜିନିଷ ସେଠି ମିଳେ ସେ ଯାତ୍ରା ଟା ମାନେ କହିଲା ବେଳେ ବର୍ଷରେ ଥରେ ଏତେ ବଡ ପର୍ବ ମାନେ ଭଲ ସେ କରନ୍ତି ସେଇଟା ରଜ ମାନେ ଯାତ୍ରା ବହୁତ ଭଲସେ କରନ୍ତି ତାପରେ ଆମର ଯେତେବେଳେ ସବୁ ଜିନିଷ ମାନେ ଏମିତି ଗୋଟେ ଜିନିଷ ନାହିଁ ସେଇିକ କିଛି ପାଇବନାଇ ସବୁ ପାଇବ ମାନେ ସବୁ ଜିନିଷ ସେଠି ବିକ୍ରି ହୁଏ ଲୋକମାନୋନେ ଯେତିକି ଆମର ଝିଅ ସବୁ ଆମର ବାହା ହେଇନାହାନ୍ତି ସବୁ ଆସନ୍ତି ଆଉ ବହୁତ ବେଶୀ ସାହାଯ୍ୟ କରନ୍ତି ଗାଁକୁ ପଇସା ପତ୍ର ଦେଇକି ବହୁତ ସାହାଯ୍ୟ କରନ୍ତି ଯେତ ତୁ ଦେଖନ୍ତୁ ମ୍ୟାାମ ବାହା ହେଲେ ବି ତ ସିଏ ଫାଷ୍ଟ ରୁ ଜନ୍ମ ହେଇକି ମାନେ ଗାଁରୁ ଯାଇଛନ୍ତି ତାଙ୍କ ମାନେ ସେମାନେ ଚାହିଁବେ କି ତାଙ୍କ ଗାଁ ଟା କେତେ ଭଲ ସେ ମମାନେେ ସବୁ ପାଳନ ହୁଉ ତ ସେଥିପାଇଁ ମାନେ ସବୁ ବାହାରୁ ବି ମାନେ ଆମର ଦିଅନ୍ତି ଝିଅ ମାନେ ପଇସା ପତ୍ର ଦିଅନ୍ତି ଦେଇ ସାରିଲା ପରେ ଆମର ସେ ଯାତ୍ରା ଟା ହେଇଥିଲା ଏଇବା ଆଉ କାଲି ଆମ ଯାତ୍ରା ସରିଗଲା ଆଉ ଆମର ସେଇଠି ଟିକେ ଆଗ କାଳରେ ତ ଜାଣିଥିବେ ନାଟ ଦେଖନ୍ତିୁ ନ
ଆଜ୍ଞା ବେଶୀ ଗାଁ ଗହିଲେ ସେଇଟା ଚାଲେ ଦିଦି ପ୍ରାୟ ଚାଲୁଛି ଏଇ ପଟ ଅଞ୍ଚଳରେ ତ ଚାଲୁଛି
ହୁଁ ଆମର ସେଟ ଆମର ସେ ଏପଟେ ନାଟକ ସେମିତି ପଡିଥିଲା ଟିକେ ନାଟକ ପଢଥିଲା ଲୋକ ନାଟ ଟ ଦେଖିଲେ ବହୁତ ଭିଡ ହେଇଥିଲା ମାନେ ବହୁତ ଭଲ ଲାଗିଲା ଆଉ କେବେ ଗୋଟେ ଗଟେ ଆସିବେ ଆର ବର୍ଷ ଏ ବର୍ଷ ତ ରଜ ସରିଗଲା ଆଉ ଆର ବର୍ଷ ରଜରେ ମୁଁ ଆପଣଙ୍କୁ ଡାକିବି କଣ ଆସିକି ବୁଲିକି ଯିବେ ଆଉ
ନିଶ୍ଚୟ ଆସିବୁ, ଆପଣ ବି କେବେ ଆସନ୍ତୁ ଆମର ବି ରଜ ସେଲିବ୍ରେଟ୍ ହଉଚି, ହେଲେ ଏତେ ବି ନୁହଁ ଆପଣ ଯେମ୍ତି କହୁଛନ୍ତି ଜାକ ଜମାକରେ ଆପଣଙ୍କର ହଉଛି। ସେମିତି ନୁହଁ କିନ୍ତୁ ଆମର ଯେମିତି ବି ହଉଚି ବହୁତ୍ ମଜାରେ ହଉଚି, ସବୁ ଝିଅମାନେ ଆସୁଚନ୍ତି ଯୋଉ ମାନେ ମ୍ୟାରିଡ଼୍ ହେଇଚନ୍ତି ଆସୁଛନ୍ତି ଭଲ ଲାଗୁଚି ସେମାନଙ୍କୁ ଦେଖିଲେ ସେମାନେ ବହୁତ୍ ଖୁସି ହେଇଯାଉଚନ୍ତି, ଯାହଉ ନୂଆ ଭାଉଜ ଆସିଚନ୍ତି କି ସାଙ୍ଗସାଥି ସହିତ ଦେଖା ହେଲୁ ବହୁତ୍ ଏନ୍ଜୟ କରିୁଚନ୍ତି ସେସବୁ।
ହୁଁ ମାନେ ସେଇଟା ତ ଭଲ ଲାଗିବ, ସେ ଦୋ-ର ଜ ଟା ଦେଖନୁ ମାନେ କୋଉଠି ଭଲ ହଉଚି ହୁଏ କୋଉଠି ଭଲ ନୁହଁ ସେଇଟା ଗୋଟେ ଅଲଗା କଥା। କିନ୍ତୁ ମେନ୍ କଥା ହେଲା ଆମେ ସାଙ୍ଗସାଥି ସାଙ୍ଗରେ ମିଶ ମିଶି ପାରିବା ସେଇ ସମୟରେ, ସମେସ୍ ତୁଙ୍କୁ ଖାଲି ଦେଖା ହେଇପାରିବା ସେଇଟା ହେଲା ବଡ଼ କଥା।
ଆ-ଆ ଆଉ ଗୋଟେ କଥା ମ୍ୟାଡ଼ାମ୍ ମୁଁ ହଉଚି ଏ ଗାଁରେ ହଉଚି ବୋହୂ। ଆଉ ଯୋଉମାନେ ବି ଆସୁଚନ୍ତି, ସେମାନେ ଯାେହେଲେ ନଣନ୍ଦ ହେବେ ନା, ମୋ ନିଜ ନଣନ୍ଦ କଣ ଆଉ ସେମାନେ କଣ ଯାହାକୁ ବି ମୁଁ ଦେ ଖୁଚି ନା ଏ ବର୍ଷ ମୁଁ ବୋହୂ ଆସିଲି ଯୋଉ ମତେ ବହୁତ୍ ଭଲ ଲାଗିଲା। ବହୁତ୍ ଏଞ୍ଜୟ୍ କରିଚି।
ଆ ହଉ ତ ଶାଶୁଘଟିି ତାହେଲେ ଭଲ ଲାଗିଲା, ବାପଘଟି ବାପଘର ରଜ?
ବା ବାପାଙ୍କ ଘରକୁ ମୁଁ ଯାଇନି। ରଜ ସେଠି ସେଲିବ୍ରେଟ୍ ବି ହଁ ଭଲ ହୁଏ ସେଇଭଳିଆ। ହେଲେ ଏତେ ଯାକ ଜମାରେ ହୁଏନି, ଝିଅ ବେଳେ ହଁ ସେମ୍ତି ସେଇଟା ଟିକେ ଟାଉନ୍ ଏରିଆ, ସେମ୍ତି ଗାଁ ଗହଳି ନୁହଁ ସେଥିପାଇଁ ଏଠି ଯେତେ ଏଞଜୟ କଲି ସେଠି ସେମ୍ତି ନୁହଁ
ଓହୋ ନାଇଁ ଟାଉନ୍ ଏରିଆ କଣ କିଇଲ ଟାଉନ୍ ଏରିଆରେ ତ ଆମର ମାନେ ଦୋଳି ପଡିବ ଯେ, କିନ୍ତୁ ଯେମିତି ଗାଁ ଗାଁଉଁଲି ରେ ଅଛି ମଜା ସେମ୍ତି କଣ ଲାଗେ ଟାଉନ୍ ରେ, ଭଲ ଲାଗେନି ନା। ହଉ ଆଉ ତାହେଲେ ବାପଘଟି କେତବଳେ ବାପଘଟି ରଜଦାନୀ ଏମାନେ ଏତେ ଭଲସେ ହୁଏନି।
ନାଇଁ ଏତେ ଭଲସେ ହୁଏନି, ସେଠି ଟିକେ ଟିକେ ଫେଷ୍ଟିଭାଲ୍ କିଛି ଆସିଲା ମାନେ ଚାଲ ପାର୍କ ବୁଲି ଆସିଆ, ଚାଲ ଟିକେ ଭଲ ଖାଇ ଦେଇେଦେଇ ଆସିଆ ଭଲ ରେଷ୍ଟୁରାଣ୍ଟ ରେ କି ଘରେ କିଛି ଗୋଟେ ବନେଇଦିଅ ଖାଇଦିଅ କି ଡାକିଦିଅ ଆମର ବନ୍ଧୁକୁ ପଳେଇ ଆସନ୍ତୁ ଘରକୁ, ଏମ୍ତି ଆଉ-ଆଉ ଏଇଭଳିଆ ଗାଁ ରେ ଯେମ୍ତି ଦେ ଖିଲିକି ସମସ୍ତେ ଆସିଚନ୍ତି। ମଜାମସ୍ତି ସେ ଗୋଟେ ନ ଖାଇ ନ ପିଇବି ସେ ମଜାମସ୍ତି କଲେ ପେଟ ପୁରି ଯାଉଚି। ଆଉ ସେମିତି ସେଠି ନାହିଁ ଆଉ।
ଓହୋ ନାଇଁ ସେଇପା ମତେ ଭାଇ ସାଙ୍ଗରେ ତାହେଲେ ଆପଣଙ୍କର ଭଲ ଆଉ, ଭାଇଙ୍କ ସାଙ୍ଗରେ ରଜ ବୁଲଥିବେ ଆଉ।
ଏ ନାଇଁ-ନାଇଁ ଭାଇ ଅଛନ୍ତି ସେ ଅଲଗା ଜାଗାରେ ଅଛନ୍ତି, ସେ ଯାଜପୁରରେ ଅଛ ନ୍ତି ମୁଁ ଢେଙ୍କାନାଳ ରେ ଅଛି। ସେ ସେଠି ବିଜନେସ୍ କରୁଚନ୍ତି ନା, ସେ ସେଠି ଅଛନ୍ତି।
କ ନାଇଁ ରଜରେ କଣ ଭାଇ ଆସିନଥିଲେ କି ଘରୁକୁ?
ହଁ-ହଁ ଗୋଟେ ଦିନ ପାଇଁ ଆସିଥିଲେ, ଗୋଟେ ଦିନ ପାଇଁ ଆସି ଥିଲେ ପିଠା ପଣା ହେଇଥିଲା ଖାଇଲେ ଘରକୁ ପ୍ରୟ ଟାଇମ୍ ଆ ଆସନ୍ତିନି ନା। ଆପଣ ଏବେ ରୋଷେଇ କରୁଚନ୍ତି ନା କଣ? ମୁଁ କଇଲି ଆପଣ ଏବେ ରୋଷେଇ ଚାଲେଇଚନ୍ତି ବୋଧେ?
ହଁ ଏବେ ରୋଷେଇ ଚାଲିଛି ମୋର ଆଉ, କଣ କରିଆ ପଖାଳ ଭା ତ ଆମର-ଆମର ସବୁବେଳେ ପଖାଳ ଭାତ ହିଁ ଖାଆନ୍ତି। ତ ପଖାଳ ଭାତ ବସେଇ ଦେଇଥିଲି, ଆଉ ଏବେ ଟିକେ ଯୋଉ ଆମ ପୁଅକୁ ଜର ତ ତାକୁ ଭାତ ଗରମ ଭାତ ଖାଇବାର ଅଛି ତ ଗରମ ଭାତ କରିକି ବସୋଉଚି ଆଉ।
ଆଜ୍ଞା ଆଜ୍ଞା।
ଆଉ ଏବେ ତ ଛୋଟ ଛୁଆ ତ ଆପଣଙ୍କର ତାହେଲେ ଆଉ ରଜରେ ବୁଲି ପାରୁନଥିବ ସମସ୍ତେ ଆଉ।
ନାଇଁ ବୁଲିବା ପାଇଁ କୁଆଡେ ଯାଇନି ଏଇ ତ କହିଲି ଯେମିତିକି ନଳନ୍ଦ ମାନେ ସବୁ ଆସିଥିଲେ ସେଇତ ମୋତେ ବୋହୁତ ଖୁସି ଲାଗୁଚି। ସେ ଆବି ଉଁ କେତେ ଉଁ ମତେ ସମସ୍ତେ ଆସିକି ଭାଉଜ ବୋଲି କହିି କୁଣ୍ଡେଇ ପକଉଚନ୍ତି। ସେଇଟା ମତେ ବହୁତ ଭଲ ଲାଗିଲା ସତରେ ଆଜ୍ଞା।
ଯଦି ବନ୍ଧୁବାନ୍ଧବ ଆସିକି ଜହଳି ହବ ମୋତେ ବହୁତ ଭଲ ଲାଗେ ନାଇଁ।
ହଁ ଆଜ୍ଞା ମତେ ବହୁତ ଭଲ ଲାଗେ ସମସ୍ତେ ଆସନ୍ତୁ। ହଁ ମତେ ସମସ୍ତେ ସବୁଥିରେ ପଚାରନ୍ତୁ ମତେ ସେଇଟା ଟିକେ ଭାରି ଭଲ ଲାଗେ।
ହଁ ସେଆ ହେଲା କଥା ମିଶିକି ରହିଲେ ଭଲ ନା ଆଉ। ହଁ ଆଉ ତାହେଲେ ଏବେ ତାହେଲେ କଣ ରୋଷେଇ କରିବେ?
ହଁ ଭାତ ବସେଇଚି। ମାଛ ଅଲରେଡି ଛାଣିକି ରଖିଦେଇଚି। ହଁ ଯାଉଚି ତାକୁ ମାଛ ମସଲା କରିବି ଡାଲି କରିବି।
ହଉ ତାହେଲେ ଆପଣ ଯାଅ ଯାଆନ୍ତୁ ତାହେଲେ କରିବେ ଆଉ।
ଆଜ୍ଞା ଆଜ୍ଞା ନମସ୍କାରେ।